ହ୍ୟାଲୋ
ଏବେ କଣ କ।।
ହ୍ୟାଲୋ
କଣ କରର୍ଚ ଏବେ।
ଖିଆ ପିଆସାରିଲାନି।
ନା ସକାାଳୁ ଖିଆ ପିଇଆ ହେଇନି। ଏଇନାଇ ହବ ଆଉ ରୋଷେଇବାସ ଏବେ ଚାଲିଯିବା।
ଆଇଟମ ସାଇଟମ କଣ ହେଇଛି?
ହଁ ଏବେ ହେଉଛି କୋବି ହେଇଛି ତରକାରୀ ବସିଛି ଏବେ ହେଇନି ହେଇସାରିଲା ପରେ ଖିଆ ହବ।
ଆଉ ଆଉ ଘରେ ସବୁ କିଏ ଅଛନ୍ତି କିଏ?
ମୋ ଘରେ ଛୁଆ ପିଲା ଅଛନ୍ତି ଶାଶୁ ଅ ସମସ୍ତେ ଅଛନ୍ତି।
ଆଉ ଛୁଆ ପିଲା ପଡାପଡ଼ି।
ହଁ ପଢ଼ାପୁଦି ଚାଲିଛି ଆଉ। ଆ ମୁଁ ତ ଗୋଟେ ଶୋଇଛି ଏ ପର୍ଯ୍ୟନ୍ତ ବି ଉଠିନି ଆଉ ପଢ଼ିବ କେତେବେଳେ ସ୍କୁଲ ଯାଇ ଛ ତ ଛୁଟି ଅଛି।
ଓ ହୋ ଉ। ିଆ କଣ ସକାଳ ତମ ଜଳିଆ ପଳଳିଆ ଦଉଛନ୍ତି ନା? ହୁଁ।
ନାଇଁ କିଛି ହେଇନି ହବ ଆଉ। ଆଉ ତମର ରୋଷେଇବାସ କଣ ହେଇଛି?
ଆମର ସେମିତି ଆଉ ଆମର ତ ଏକାଠିଆ ସଂସାରରେ ଆମର କିଏ ଅଛି? ତମର ବି ବୁଲାବୁଲି ଏଇ ଠାକୁରଙ୍କ ଭକ୍ତି। ଏମି ସବୁ ଚାଲିଚି ଆମର ଘରେ ଏଇ ଘର କାମ ଏଇଆ।
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ଯାଇନାହାନ୍ତି?
ହଁ ଯାଇଥିଲୁ ବୁଲାବୁଲି କରିବାକୁ ଏବେ ତ ଏଇ ପୁରି ଯାଇଥିଲୁ। ପୁରି, ୱେଣ୍ଡରାଲା, ଲିଙ୍ଗରାଜ, କୋଣାର୍କ, ଚନ୍ଦ୍ରଭାଗା ସବୁ ବୁଲାବୁଲି କରିକି ଆସିଲୁ।
ସବୁଆଡେ ତ ଯାଇକି ବୁଲିକି ପଳେଇ ଆସିୁଚନ୍ତି ଆଉ କଣ ଖାଲି ବୁଲିକି ଆଇଲେ ନା ଆଉ କଣ ହୋଉଚି ଆଣିଲେ ନା ଯାଇଥିଲେ କଣ କଲେ?
ହଁ ଆଉ ରେସିପି କଣ ଆଇଟମ୍ ଫାଇଟମ୍ କରୁଚନ୍ତି, କଣ କରୁଚନ୍ତି?
ରେସିପି ଏବେ ହେଇନି ଖାଲି କୋବି କଷା ହେଇଚି। ଭଜା ହବ ଆଉ ଭାତ ବି ବସିବ ହେଇନି ଆଉ ହବ। ଆଉ
ଆଉ କଣ ଆଜି ପାଗ ସିଆଡେ କେମିତି ଅଛି ପାଗ?
ହଁ ପାଗ ତ ସେମିତି ଖରା ସକାଳୁ ତ ଗୁଳୁଗୁଳି ହେଲାଣି ଆଉ କଣ କରିବା ଏଇ ଯୋଉ ଗରମରେ ତ ସିଝିବାକୁ ପଡିବ ଆଉ।
ହଁ ଆମର ତ ଏଇ ପାଗ ସେମିତି ଭଲ ଅଛି। ଏ ଟିକେ ରଜ ପାଗ ହେଲାଣି ଆସ୍ତେ ଆସ୍ତେ ଆଉ ରଜ ପାଗ ହେଇଯିବ ଏବେ ଆଉ ସେମିତି ଆଉ।
ଏବେ ତ ଖରା ଦୋଉଚି ହଁ ଏବେ ତ ଖରା ଦୋଉ ଚି ଆଉ ରଜକୁ ତ ବର୍ଷା ଫର୍ଷା
ଆଉ ପିଠାପଣା କଣ କରିଥିଲେ ନା?
ପିଠା ପଣା ହବ ରଜ ପୋଡପି ପିଠା ହବ ସିଜି ପି ଠା ହବ।
ରାଜ କୁ କି କି ପିଠା କରନ୍ତି?
ପିଠା କରିବୁ ପୋଡ ପିଠା ହେବ ଚକୁଳି ପିଠା ହବ।
ରଜ ପାନ ଫନ ଖିଆ।
ହଁ ପାନ ପିତା ସାଙ୍ଗରେ ଖିଆ ହବ ଆଉ।
ଉଁ କଣ କି ପାନ ଖାନ୍ତି ସାଧା ନା କଡା?
ମୋର ସାଧା ପନମ ଖାଏ। ସବୁବେଳେ ତ ନୁହଁ କେତେବେଳେ କେମିତି
ଆଉ ଆପଣଙ୍କର ଶାଶୁ ଶଶୁର ସମସ୍ତେ ଅଛନ୍ତି ନା ନା?
ହଁ ଅଛନ୍ତି ସମସ୍ତେ ଶ୍ୱଶୁର ନୁହନ୍ତି ଶଶୁର ଅଛନ୍ତି ଆଉ ଝିଅ
ସେମାନଙ୍କ ଦେହ ପାର ସବୁ ଭଲ ଅଛି?
ହୁଁ ଭଲ ଅଛି।
ହ ହଉ।
ଆଉ ତମର କିଏ କିଏ ଅଛନ୍ତି?
ଆପଣ ବାହାରହାର କେତ ବର୍ଷ ହେଲା?
ହଁ ଚଉଦ ବର୍ଷ ହେଇଗଲାଣି। ଚଉଦ ବର୍ଷ ହେଇ ପନ୍ଦର ଚାଲିବ।
ହୁଁ ହୁଁ ହୁଁ। ନନ୍ଦ ଲାଇଫ ବି ଭଲ ଆଉ କଣ ପରିବାର ସଂସାରକୁ ନେଇକି ଚଳିବ ଆଉ ସେଇଟା ତ ଭଲ।
ସବୁବେଳେ ତ ସେଇଆ ଆଉ।
ଆଉ କୁଆଡେ ଥର ବୁଲାବୁଲି ରଜ
ବୁଲାବୁଲି କିଛି ହେଇନି? ଖିଆ ରଜରେ କୁଆଡ଼େ ଗୋଟେ ବୁଲିବାକୁ ଯିବାକୁ ପଡ଼ିବ ଆଉ। ଯାଇନୁ ତ ଏବେ ଦେଖିଆ ଯିବା ଆଉ।
ହଁ କୁଆଡେ ଯାଆନ୍ତୁ ବୁଲାବୁଲି କରିବାକୁ ଅସ ନା ମା ଆଡେ ଆସନ୍ତୁ ତମର ପାର୍କ ଫାର୍କ ଅଛି ଜଙ୍ଗଲ ସଫାରି କରିବେ।
ଉ ଗଲେ କହମୁ ଆଉ ଯିବା ସିଆଡ଼େ ଆଉ ବୁଲାବୁଲି କରିକି ଆସିବା ଆଉ।
କେନ୍ଦୁଝର ଆସନ୍ତୁ ମା ଘଟଗାଁ ଆସିନି ମାଙ୍କୁ ଦର୍ଶନ କରନ୍ତୁ।
କରିବା କରିବା ସବୁଆଡେ ଯିବାକୁ ତ ଇଚ୍ଛା ଅଛି ଦେଖିବା ଆଉ କଣ କରିବା ଆଉ।
ହଁ ଅଠେଇ ଜଙ୍ଗଲ ସଫାରୀ ଅଛି ହାତୀ ବାଘ ଭାଲୁ ତୁ ସେଠି ଦେଖିପାରିବେ ନହେଲେ ଶିମିଳିପଳ ଆସନ୍ତୁ।
ଗଲେ କହିବୁ ଆଉ।
ଓଁ ହଁ ହଁ ଆସିଲେ କହିବା ଆ ସବୁ ବନ୍ଦୋବସ୍ତ କରିଦବା ଏଠକୁ ଆମର ଅଛି ସବୁ ହାଉସିଂ ବୋଡ ଅଛି ସବୁ ମିଳିବ ଆଉ କେବେ ଆସିବେ ଦେଖିକି ଟାଇମ ବାହାର କରିକି ଆସିବେ ଆଉ।
ହଁ ଯିବା ଆଉ।
ପ୍ରଥମେ ତ ଘର ସଂସାର ଘର ସଂସାର ଆଗେ ଦେଖନ୍ତୁ ଶାଶୁ ଶ୍ୱଶୁରଙ୍କ ସେବା କରନ୍ତୁ ସବୁ କରନ୍ତୁ ଆ ଆପଣଙ୍କର ଛୁଆ ପିଲା କେତେ ଜଣ?
ହଁ କଟେ ଯଅ
ଝିଠି ଭଲ ନା ଦୃଷ୍ଟ?
କି
କେତେ ସେ ସକାଳେୁ ଉଠୁଛି ନା କେତେବେଳେ ଉଠୁଛି।
ଆ କିିନି
ଆଉ କେତେବେଳେ ତଥାପି ଉଠୁଛି ଆଠଟା ନଅଟା ଉଠୁଛି ତାକୁ କେମିତି ତମେ କିଛି ତାକୁ ତାଗତି କରିବା କଥା ନା ଆଉ। ଆଉ ତାକୁ ତାଗିଦ କରିକି ରଖିବନ ନା ଆଉ ନହନ୍ତା ମନ ବଢିଯିବ ନା ଆସ୍ତେ ଆସ୍ତେ ଆଉ ଛୁଆଙ୍କୁ ଯେତେ ଟାଇଟ୍ କରିକି ରଖିବେ ସେତେ ସିଏ ଭଲ ପାଠ ପଢିବେ ମଣିଷ ହେବେ ସବୁ ଇଏ ହବେ
ହଁ ଏବେ ସଉ ଆଉ ଆଉ ଟିକେ ବଡ଼ ହେଲେ ଉଠିକ ତା ମନକୁ ପାଠ ପଢିବୁ ତା ନଟା ସକାଳୁ ନାହିଁ ନା ସେଥିପାଇଁ ସେ ଉଠୁନି ଆଉ
ଆଉ ସକାଳୁ କଣ ଖାଉଛନ୍ତି ଜଳଖିଆ ନା ଭାତଉ ନା ରୁଟି ନା କ
ଆମର ସେମିତି ଜଳଖିଆ ନୁହଁ ଚା ଟିକେ ଯଦି ଇଚଛା ହେଲା ଟିକେ ପିଇଦ ଦେଲୁ ନହେଲେ ନାଇଁ ଭାତ ଆଗସଙ୍ଗରେ ଖିଆ ହବ ଆଉ। ଗରମ ରୋଷେଇ ହବ ଏତ କ
ଆମର ତ ସବୁଦିନ ସକାଳୁ ଟିଲି ସୋମବାର ଆଉ ଚଟଣୀ
ଆମ ତ ଭଲ ଖାଇବା ଆଉ ଆମର ତ ଟାଇମ୍ ମିଳୁନି ଆଉ କେତେବେଳେ ଆଉ ଖାଇବୁ।
ଓହୋ ଆଉ କରିବେ ୁଆଙ୍କୁ ବି ନୂଆ ନୂଆ ଆଇଟମ କରିକି ଦେବେ ଯେତେ ଛୁଆ ନୂଆ ନୂଆ ଆଇଟମ ଖାଇବେ ତାଙ୍କ ମନ ବି ଭଲ ରହିବ ସେମାନେ ବି ପଢାରେ ବି ଧ୍ୟାନ ଦେବେ ତାକୁ ଗୋଟେ ଇଏ କହିବି ଚେରମୁଳି କହମି ସେ ଛୁଆ ଟିକେ ଆଣିକି ଦେବେ ଯିଏଠିକି ସେ ଭଲ ପାଠ ପଢିବ।
ହଁ କହିବି ଆଉ।
ବ୍ରାହ୍ମୀ ବ୍ରାହ୍ମୀ ପତ୍ର ଆଣିକି ଦେବି
ବାାମ୍ଭିପତ୍ର
ହୁଁ ଆୟୁର୍ବେଦିକ ଷ୍ଟୋରରେ ମିଳିବ ତାକୁ ଆଣିକି ବାଟିକି ତାକୁ ଦେବେ।
ହଁ ଆଣିକି ଦେବା ଦେଖିବା ଆଉ ଖାଇଲେ ଖାଇଲେ ଟିକେ ହେଉଛି ତାର ଡ୍ରେନ୍ କାମ କରିବ।
ହଁ ସେଟା ଖାଇଲା ପରେ ଛୁଆ ଟ ବି ଏକାଗ୍ରତା ରହିବ ପାଠ ପଢାରେ ଏକାଗ୍ରତା ରହିବ ମନ ଭଲ ରହିବ।
ହୁଁ ହୁଁ ଦେଖିବା ଦେଲେ ଜଣାପଡ଼ିବ ଆଉ।
ହଁ ହଁ ହଁ ଧ୍ୟାନ ଦିଅନ୍ତୁ ଧ୍ୟାନ ଦିଅନ୍ତୁ ପରିବାର ଧ୍ୟାନ ଦିଅନ୍ତୁ ଆଇନି ସବୁ ଜାଣନ୍ତୁ ଆଉ କଣ କରିବା
ତମ ପରିବାରରେ କିଏ କିଏ ଅଛନ୍ତି।
ଆମ ତ ସଂସାରରେ ସବୁବେଳେ ଏକା ଆଉ ସମସ୍ତେ ଅଛନ୍ତି କିନ୍ତୁ କେହି ନିଜାର ନାହାନ୍ତି। ସବୁ ସାର୍ଥକର ଦୁନିଆ ଅଛି ସବୁ ଖାଇବା ପିଇବାକୁ ଆଣିକି ଦଉଥିବ ଚାଟ ଫାଟ ଆଣିକି ଦବ ଚାଟ ମୋମୋ ଆଣିକି ଦବ ଯାହାକୁ ଦବ ସେ ଖାଇଲା ସିଏ ହେଲା ସେ ଘଣ୍ଟା ପାଇଁ ନିଜର ହବ ପୁଣି ଖାଇସାରିଲା ପରେ ନା ସବୁ ପର ଏଠି ମେଜାରଟି କେ ହେଇନାହା ମଛମ ସଂସାର ଓହୋ ଆଉ କଣ ଆଉ ଆଉ କେବେ ରୋଷେଇ ରୋଷେଇ କରିସାରିଲଣି ତାହେଲେ
ଖିଆ ପିଆ ହେଇନି ରୋଷେଇ ବାସ ବସିଛି ସି
ଆଉ ଚାଷ ବାସ ଆପଣଙ୍କ ଆଡେ ବର୍ଷା ଫର୍ଷା ହେଇ
ନାଇଁ ବର୍ଷା ତ ହଉନି ଯୋଉ ଖରା ହଉଛି ଏଥିରେ କି ଚାଷ ହେବ ଏଥର ମରୁଡ଼ି ମାରିବାର ସମ୍ଭାବନା ଅଛି।
ଆଉ ଚାଷ ଵାସ ଆପଣଙ୍କର ବିଲ ଫିଲ।
ହଁ ବିଲ ଅଛି। କିନ୍ତୁ ଚାଷ କରୁନା। ସେମିତି ପଡିଆ ପଡିଛି।
ଓହୋ ଆପଣ ହଜବ୍ୟାଣ୍ଡ୍ କୋଉଠି ବାହାରେ ରହୁଛନ୍ତି ନା ଘରେ।
ହଁ ସେ ବାହାରେ ରହନ୍ତି ଏବେ ଘରକୁ ଆସିଛନ୍ତି ପୁଣି ପଳେଇବେ।
ତ ଚାଷ ବାସ କରିକି ପୁଣି ପଳାନ୍ତି।
ନାଇଁ ସେ ଚୋଟାଲି ଚାଷ ହଉଛି କରନ୍ତି। ଚାଷ ତ ଟୋଟାଲି ସେ ଜାଣିନାହାନ୍ତି ଚାଷ କରିବେ କଣ?
ତ ତାଙ୍କ ଦୋକାନ ବଜାର କଣ ଅଛି କି ତାଙ୍କର।
ନାଇଁ ଦୋକାନ ବଜାର କିଛି ନାହିଁ।
ଖାଲି ଯାଇ ସାଙ୍ଗ ଦୋକାନରେ ବସୁଛନ୍ତି ନା କଣ?
ହଁ ସେଇମିତି ଆଉ।
ଆଉ ଅନୂଜା ଦୋକାନରେ ବସୁଛନ୍ତି।
ଯାଇକି ବସ୍ ଆସୁଛନ୍ତି ବରା ପକୁଡ଼ି ଖାଉଛନ୍ତି ଖାଇ ଖୁଆଇକି ଆସୁଛନ୍ତି ଆଉ। ଆଉ ଯେତେବେଳେ କହିଲେ ଧରିକି ଆସୁଛନ୍ ଆମେ ବି ଆମେ ବି ଟିକେ ଖାଉଛୁ।
ହଁ ରୋଜଗାର କରିକି ରଖିଛନ୍ତି ଆଉ ତମେ ଖାଇବ ଆଉ କଣ କରିବ ହଁ ସେମିତି ଖାଅ କଣ ହେଲା ଜୀବନରେ କଣ ଅଛି ଯେତେ ଦିନ ମହି ମଣ୍ଡଳ ଦେହ ବହି ଦେବତା ହେଲେ ବି ମରଇ।
ଆମେ ତ ସବୁ ଖାଇବୁ ଆଉ ଖାଇବ କିଏ?
ଶାନ୍ତିରେ ଇଏ କରିବେ ଆଉ।
ହଁ ତମର ଗଛ ଆମ୍ବ ଗଛ ଅଛି।
ନା ଆମର ଆମ୍ବ ଗଛ ନାହିଁ ଆମର ଅଲଗା ସେ ସପେଟା ପିଜୁଳି ଏ ସବୁ ଅଛି ବଡ ଗଛ କିଛି ନାହିଁ।
ସବୁ ହେଇଛି ତ ନା କି? ଛି ହେଇନି।
ଆ ବହି କିଣିକି ଆଣୁଛୁ ଆଉ ସପେଟା ତ ଏବେ ସିଜିନି ଗଲା। ଏ ପିଜୁଳି ଫିଜୁଳି ଏବେ ହେଇଛି ଆଉ। ଓହୋ ଆମ୍ବ କିଣା କିଣା ଆମ୍ବ ଆମର ଅଣା ହଉଛି ଆଉ ଏ କିଲ ଦଶ ଟଙ୍କା ପନ୍ଦର ଟଙ୍କା କିଲ।
ଭଲ ତ କିଲ ଦଶ ଟଙ୍କା ପନ୍ଦର ଟଙ୍କା।
ଘରେ ଆମର ଆମ୍ବ ଆଣିକି ପାଚିଲା ଆମ୍ୱକୁ ଆମ୍ବସଢା କରିଦଉଛନ୍ତି।
ଆମର କିଛି କରୁନ।
ହଁ ଆଉ କଞ୍ଚା ଆମ୍ବ ଯେତେବେଳେ ଆସିଥିଲା ସେତେବେଳେ ବି ଆମର ଅଣା ହେଇକି ଆମ୍ବୁଲ କରାହେଇଥିଲା। ଆଚାର ଆମ୍ବୁଲ ଇଏ ସବୁ କରାହୁଏ।
ତମର ତ ସମସ୍ତେ କରୁଛନ୍ତି ଆଉ ଆମର କେହି କରୁନାହାଁନ୍ତି କିଏ କରିବ?
ହଉ ହଉ।
ଘରେ ସବୁ କିଣିକି ଆଣିକି ଖାଇ ଦଉଛୁ ଆଉ।
ହଁ ହଁ। ହଁ ସେଇଭଳିଆ କରିବା କଥା ଆଉ କଣ କରିବା? ଆଉ ଦେଖିକି ଯିବେ ଆସିବେ ବୁଲାବୁଲିଆଆଡେ ଆସିବେ ଠାକୁରଙ୍କୁ ଟିକେ ଦର୍ଶନ କରିକି ଯିବେ
ବହୁତ ଇଚ୍ଛା ଅଛି ତାରିଣୀ ମାଙ୍କୁ ଦର୍ଶନ କରିବା ପାଇଁ ଗଲେ କହିବୁ?